ହ୍ୟାଲୋ।
ହୁଁ କଣ କରୁଚନ୍ତି?
କିଛି ନାହିଁ ଏମିତି ବସିଛି ଆଉ।
ଆଉ ଦେହ କେମିତି ଅଛି ତମର?
ଦେହ ବହୁତ୍ ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ଭଲ ଅଛି ଆଉ ହଉଛି ଟିକେ ଗୋଟେ ଦୁର୍ଘଟଣା ଘଟି ଯାଇଥିଲା ଗୋଟା ମର ଭାଙ୍ଗି ଯାଇଥିଲା ଏବେ ଠିକ୍ ଠାକ୍ ହେଇଗଲାଣି ଆଉ ଭଗବାନଙ୍କ ଦୟାରୁ ଆଉ।
ଗୋଡ଼ କେମିତି ଭାଙ୍ଗି ଯାଇଥିଲା?
ଗୋଡ ଏଇ ଆମର ଗୋଟେ ପାଖ ଏରିଆକୁ ମୁଁ ଯାଇଥିଲି। ମୋ ଜିଜୁଙ୍କର ମୋର ତାଙ୍କୁ ତାଙ୍କ ଘରେ ଛାଡିକି ମୁଁ ଆସୁ ଫେରୁ ଫେରୁ କିଛି ନିଶାସ୍ତିକ ପିଲା ଅପୋଜିଟ ସାଇଟ୍ ରୁ ଆସିକି ତାଙ୍କ ବାଇକ୍ ମୋ ବାଇକ୍ ଧକ୍କା ହେଇଗଲା ଫଳରେ ଗୋଡ ମୋ ବାଇକ୍ ତାଙ୍କ ବାଇକ୍ ଆସି ମୋ ଗୋଡରେ ବାଜି ଯିବାରୁ ଗୋଡ ଭାଙ୍ଗି ଗଲା ଆଉ।
ଓ ହୋହୋ। ନାଁ ଯଉ ଗୋଡ଼ଟା ମାନେ ହାଡ଼ ଉପରେ କିଛି ବୋଧେ ପ୍ରେସର୍ ପଡ଼ିଥିଲା?
ହଁ ମାନେ ଆମ ଗୋଡର ଯୋଉ ଗୋଟେ ସପ୍ଟ ହାଡ ନଥାଏ ନା ଯୋଉ ଆଙ୍କେଲ ପାଖରେ ସରୁ ହାଡ ଟା ସେ ସରୁ ହାଡଟା ଏବେ ଡାଇରେକ୍ଟ ହଉଛି ଗାଡିର ଗାଡ ଟା ବାଜିଲା ସେଥିପାଇଁ ସେଟା ଭାଙ୍ଗିଗଲା। ହଉ ଏବେ ବାକି ଠିକ୍ ଠାକ୍ ହେଇଗଲାଣି ତ ଆଉ। କିନ୍ତୁ ସେଇ ସମୟ ଟା ଯୋଉ ଦୁଇ ତିନି ମାସ ମୁଁ ବହୁତ୍ ହଇରାଣ ହେଲିଣି। ଚଲା ବୁଲା ନହିଁ କିଛି ନାହିଁ ଘରେ ବସିକି ରହିବା।
ମାନେ ପୁରା ହେଲା ଘରେ ବସିକି ପୁରା ଖାଲି ଆରାମ କରିବ।
ହଁ ଗୋଡ ତ ଗୋଟେ ପୁରା ସ୍ଲିପିଙ୍ଗ ମୁଡରେ ରହିଲା ଭଳିଆ ରଖାଗଲା ବ ଗୋଟେ ମାସ ଭଳିଆ ରଖିଲି ଆଉ ଗୋଟେ ମାସ ମୁଁ ରଇଲି ନେଇ ରହିପାରିଲି ନେଇ କାରଣ ଏତେ ଦିନ ତ ଆଉ ରହିପାଇଲି ନେଇଁ କି ମୁଁ ଯୋଉ କାମ କରୁଛି ମତେ ଏତେଦିନ ତ ଆଉ ଛୁଟି ଦେବେ ନେଇଁ। ଯେହେତୁ ମୋର ଘରେ ହେଇଯାଉଛି କାମଟା ତାପରେ ମୁଁ ଗୋଟେ ମାସ ପରେ ମୁଁ ମୋର ଘରେ ବସିକି କାମ କରିବା ଆରମ୍ଭ କଲି। ଆଉ?
ଭାରି କଷ୍ଟ ହେଇଥିବ ସେଇ ସମୟରେ?
ହଁ ବହୁତ୍ କଷ୍ଟ ହେଇଚି ମାନେ ମୁଁ ଅବଶ ତ ମୁଁ ସେଟା ଆକ୍ସିଡେଣ୍ଟ ସମୟରେ ଜାଣି ପାରିଲା ନାହିଁ। କେମିତି ହଉଛି ମୁଁ ଚି ଠିଆ ହେଇଗନି ନିଜେ ଚାଲି ଚାଲି ପିଳେଇଲି ମୁଁ ଭାବିଲି ମୁଁ ଠିକ୍ ଠାକ୍ ଅଛି। କିନ୍ତୁଫଟୋ ଉଠେଇ ସାରିଲା ପରେ ଜଣାାଗଲା ଯେ ଗୋଡ଼ ଭାଙ୍ଗିଚି ବୋଲି। ତ ମୋ ସାନଭାଇ ଟିକେ ସେ ଜିଦିଆ ପିଲାଟା ସେ ପ୍ଳାଷ୍ଟରକୁ ଟୋଟାଲ ରାଜି ହେଲାନି ଅପରେସନ ହେଲା ଅପରେସନ ପରେ କିଛି ଦିନ ପରେ ପୁଣି ପ୍ଳାଷ୍ଟର ହେଲା ଏସବୁ ସେସ ଜିନିଷ ଆଉ।
ଏବେ ତାହେଲେ ପୁରା ଠିକ୍ ଠାକ୍ ଅଛି ତ।
ହଁ ଏବେ କମିଗଲାଣି ଆଉ ତଥାପି ଡକ୍ଟର କହିଚନ୍ତି ଆଉ ଗୋଟେ ମାସ ଭଳିଆ ତମେ ପୁରା ସ ପୁର୍ଣ ଗୋଟେ ଭଲ ମଣିଷ ଭଳିଆ ଚାଲିବ। ଏଇ ଶୁଣିଆ ଏଇ ତିନି ଚାରି ଦିନ ହବ ପ୍ଲାଷ୍ଟରଟା ଖୋଲା ହେଇଚି ତ। ଦରଜଟା ଏତେ ଯାଇନା।
ଓହ ମାନେ ଏବେ ଚଲାବୁଲା କରିବାକୁବି ଟିକେ କଷ୍ଟ ହେଉଥିବ।
ଚାଲିବାକୁ ଦି ଦିନ ହବ ଫାଷ୍ଟ ଦିନ ପ୍ଲାଷ୍ଟରଟା ଖୋଲିଲି ମୁଁ ଭାବିନି ବୋଧେ ମୁଁ ଆଉଏତେ ଧାରଣା ନାହିଁ ମୁଁ ଭାବିନି ବୋଧେ ମୁଁ ସାଙ୍ଗେ ସାଙ୍ଗେ ଚାଲିକି ପଳେଇବି। ଗୋଡଟା ପକେଇଚି ମତେ ଲାଗିଲା ପୁରା ମାଟିଟା ଗଳି ପଢିଲା କି ଆଉ ମାନେ ମୁଁ ଏମିତି ନାଗିଲା ମତେ ନାଗିଲା ମୁଁ ମାନେ ପାଦ ତଳୁ ମାଟିଟା କୁଆଡେ ପଳେଇଲା କିଆଉ ମୁଁ ସାଙ୍ଗେ ସାଙ୍ଗେ ମୋ ସାନଭାଇ ଥିଲା ମୁଁ ତା କାନ୍ଧରେ ହାତ ପକେଇ ଦେଲି। କଇଲା ଏମତି ହଉଚୁ? ମୁ କଇନି ମତେ ଏମତି କଣ ଗଳିପଇଲା ଭଳିଆ ଲାଗୁଚି ତୁ ଟିକେ ଦୂରେଇ ଯା। ତାପରଦିନୁ ସେ କାନ୍ଥ ଥିଲା କାନ୍ଥକୁ ଧରିକି ଟିକେ ଟିକେ ଧିରେ ଚାଲିଲା ବେଳକୁ ତାପରେ ମୁଁ ଚାଲିବାକୁ ଚେଷ୍ଟା କଲିି ମତେ ସେ ଧରିବାକୁ କହିଲା ମୁଁ କଇନି ନାଁ ଯନ୍ତ୍ରଣା ହଉ ବରଂ ମୁଁ ଚାଲେ। ତାପରେବି ଏବେ କିନ୍ତୁ ଠିକଠାକ୍ ଅଛି ଆଉ।
ହୁଁ ଯନ୍ତ୍ରଣା ଦେଲେ କଣ କି କି ମାନେ ଯଦି ଅଧିକ ସେଥିରେ ପ୍ରେସର ଦେବେ ତ ଯାହେଲେ ମାନେ ଅଲଗା କିଛି ହେଇପାରେ। ନାଁ ଅପରେସନ ହେଇଚି ନା ସେ ଜାଗାଟା ତ ତାକୁ ଯେତେ ହେଲା ପାରିବେ କି ଟିକେ ଆରାମ ଦେଇକି ଧୀରେ ଧୀରେ ଯଦି କରିବେ ମୋତେ ଲାଗୁ ସେଟା ଠିକ୍ ହେଇଯିବ।
ହଁ କିନ୍ତୁ କମି ଆଇଲାଣି ଆଉ ସେଇ ଜିନିଷଟା ଯୋଉଟା କହିଲ ସେଇଟା ବି ସେ କହୁଥିଲା। କିନ୍ତୁ ମୁଁ ଟିକେ ମୁଁ କଣ କହିଲ ମୋ ର ଗୋଟେ କନସେପ୍ଟ ଅଲଗା। ମାନେ ମୁଁ କହିବା କଥା ଯେ ହଉଚି ମୁଁ ଯଦି ସହି ନେଇଯିବି ତାହେଲେ ମୁଁ ଚାଲିବି ମୁଁ ଜଦି ସହି ନପାରିବି ସ ମାନେ ମୁଁ ବସିଯିମି ମୋ ଧାରଣାଟା ଏଇଭଳିଆ।
ନା ସେଇଟା ନା ସେଇଟା ମୁଁ ଗୋଟେ ଖାଲି କଥା କହୁ ସେଇଟା କଣ ହୁଏ କି ସେଇଟା ନା ସିନେମାର ଦେଖାଯାଏ କି ତାର ପୁରା ଗୋଡ ଭାଙ୍ଗି ଯାଇଥିବ ସାଙ୍ଗେ ସାଙ୍ଗେ ସେ ଦି ଦିନ ଭିତରେ ଚାଲି ଚାଲୁଥିବ ସେଇଟ ସିନେମାରେ ଦେଖିଲେ ମନେ ଲାଗେ କି ଅ
ମୁଁ ମାନେ ଗୋଡ ଭାଙ୍ଗି ଯାଇଚି କିନ୍ତୁ ମୁଁ ଯୋଉଭଳିଆ ହରକତ ମାନେ ଆମ ଘର ଆଗରେ ତାଜରେ ଦିଟା ବିଲେଇ ମାନେ ଗୋଟେ ବିଲେଇଟେ ଦିଟା ବେବି ଦେଇଥିଲା ବୁଝି ପାଇଲ ସେ ସେ ଉପରେ ଥିଲା ସେ ବିଲେଇଟା ଟୋଟାଲ ଉପରକୁ ଯାଉନଥିଲା ସେ ଛୁଆ ଉରା ଚିଆ ଉରା ମାନେ ସବୁଦିନ ବୋବେଇବେ। ହେଲେ କି ମୋ ମନରେ ଖରା ଏଇଭଳିଆ ହଉଚି ମୋ ମାନେ ମା ଘର ଆଗୁଡା ଟିକେ କଟକଟ ସାଇଟ ଭଳିଆ ଅଛି ମୁଁ କନି ଆମେ ସିନା ଥଣ୍ଡା ସେ କରକଟ ଟିଣ ତାତିଟା ତା ଉପରେ ପଡୁଥିବ ଆଉ ହଉଚି ସେ ଛୁଆ ଗୁଡା ବୋଧେ ସେଇ ଚିଲଉଚନ୍ତି ନା କଣ ମୁଁ ତାଙ୍କୁ ପାଣି ଦେନି। ପାଣି ଦେଲା ପରେ ମୋ ବୋଉ ମୋ ଉପରେ ଚିଲଉଚି। କୋଉଚି ତୋ ଗୋଡ ଭଲ ନାହିଁ ତୁ ଡେଇଁ ଡେଇଁକି ପଲଉଚୁ ଗୋଟେ ଗୋଡରେ। ତାପରେ କଣ କଲି ହଉଚି ଗୋଟେ ଗୋଟେ ଆମର ଯୋଉ ମା ମାଣ୍ଡିଆ ଜାଣିଚନ୍ତି ଟପ୍ ଯୋଉଟା କୁହନ୍ତି ରସ ର। ଅ ଯୋଉ ମାଣ୍ଡିଆ ଆମ ଲୋକାଲ ଲାଙ୍ଗୁଏଜ ଏଇଟା। ମାଣ୍ଡିଆ କୁହନ୍ତି ତାକୁ ଯୋଉ ଆମର ଟ ଟବ୍ ଟବ୍ ଯୋଉଟା କୁହନ୍ତି ଟବ୍ ଟା। ବକେଟ ବକେଟ ଟାଇପ ର ସେ ହଉଚି ଏଥର ମୁଁ ତାକୁ ନେଇକି ଦେଖେଇଲିି ମୁଁ କଲି କାଳେ ଓହ୍ଲେଇ ପଡିବ ଆସିକି ହଉଚି ତଳେ ହଉଚି ମୁଁ ତା ମା ପାଖରେ ଛାଡିଦେମି। ଆମ ଘରେ ଚୁଲିଚନ୍ତି। ମାନେ ମୁଁ ମୋ ମାଇଣ୍ଡ ଟା କେମିତି ଯୋଉ ସିନେମା କଥା କହିଲ ମୁଁ ଏଇ କଥାଟା ମୋ ମାଇଣ୍ଡ କୁ ପଳେଇଆଇଲା। ମୁଁ ବେଳେବେେଳେ
ମାନେ ଯୋଉଟା କୁହନ୍ତିନି ସାହାଯ୍ୟ ମନୋଭାବ ସେଇଟା କିନ୍ତୁ ତମ ପାଖରେ ଅଛି। ମାନେ ସେତେବେଳେ ଯେଉଁ କହୁନଥିଲେ କି ମାନେ ସଫ୍ଟ ହାର୍ଟେଡ଼୍ ମାନେ ସେଇଟା ହବା ବି ଦ ଦର ପାଇଁ କି ନା ଆ ଖାଲି ନିଜେ କ ନିଜେ ଇଏ କଲେ ବି ହ ହବନି ସମସ୍ତଙ୍କ ପାଇଁ ସେଇଟା ଦେଖିବାକୁ ବି ପଡ଼ିବ
ହଁ ସେ ଜିନିଷ ଟା ଭଲ ଯେ କିନ୍ତୁ ବହୁତ ପ୍ରୋବ୍ଲେମରେ ବି ବେଳେ ବଳେ ମଣିଷ ପଡେ ଏ ସବୁ କିଛି।
ଏଇଟା ବି ହଁ ଏଇଟା ଠିକ୍ କହିଛନ୍ତି ଏଇଟା ବି ମୁଁ ନିଜେ ବି ହେଲା ଇଏ ଫେସ୍ କରିଛି‌। ଯେ ତମେ ଯାହାକୁ ବି ସାହାଯ୍ୟ କରି ଥିବ ସେ କ'ଣ ହବ ନା ଏମିତି ଦିନେ ସମୟ ଆସିବ ଯେ ସେ ତମକୁ ଚିହ୍ନି ପାରିବନି ଏମିତି ତ ବହୁତ ଥର ବି ହେଇଛି ମୋ ସହିତ
ସେଥିପାଇଁ ଜୀବନ ହଉଛି ଗୋଟେ କ'ଣ କହିଲ ଗୋଟେ ହଉଛି ସାଧା କାଗଜ ତାକୁ ଆମେ ଯେମିତି ଲେଖିବା ଜୀବନ ଟା ସେମତି ଲେଖିବା ହବ ଆଉ ଯଦି ଆମେ ତାକୁ ପେନସିଲରେ ଲେଖିବା ଗୋଟେ ଦରୁ ଆମେ ତାକୁ ଲିଭେଇ ପାରିବା ଯଦି ଆମେ ତାକୁ କଲର ଭଳିଆ ନାଇଁ ଅଲଗା ତାଳିରେ ଲେଖିବା ତାକୁ ଆଉ ନିଭେଇ ହବନ। ମୋ କହିବା କଥା ପେନସିଲ ଅର୍ଥ ହଉଛି ଆମେ ଯି ନିଜକୁ ନରମ ଭାବରେ ଲେଖ ଇଏ ଇଏ କରିଦେବା। ଆମେ କୌଣସି ହେଲେ ବି ତାକୁେ ମାନେଜ କରିନେଇଯିବା ଆମେ କଠୋର ଭାବରେ ହେଇଯିବା ତାହେଲେ କିଛି ମ୍ୟାନେଜ। କରି ହବ ନା ସମୟ ଗୋଟେ ଗୋଟେ ଇଏ ଦେଇଦ ଅଭିଜ୍ଞତା ଦେଇଦିଏ। ଆଉ ହଉଛି ସେଇ ହିସାବରେ ଆ ଯାହା ଆଗକୁ ହବ ଆଉ ଏମୁ ସମୟ ଆଉ ବେଳେ ବେଳେ ଏମତି ଆ ମୋର ଯୋଉ ଏଇ ଦୁର୍ଘଟଣାା ଘଟିଲା ମୁଁ କେବେ ଭାବିନଥିଲି ମୋ ଗୋଡ ଭାଙ୍ଗିବି ବୋଲି କାରଣ ମୁଁ ଗୋଟେ ଧାରଣା ଥିଲା ମୁଁ ମାନେ ମୁଁ ସେ ଫିଲୋସଫିରେ ଏପର୍ଯ୍ୟନ୍ତ ଅଛି। ଯେ ଯିଏ ଟିକ ମନକୁ କଷ୍ଟ ତା ତାର କଣ କି ମାନେ ମନକୁ ଆଘାତ ଦେଲେ ତାର କିଛି ହାଡ ଗୋଡ ଭାଙ୍ଗେ ମୁଁ ସବୁବେଳେ ମୁଁ ରିଭାଇଜ କରି ମୁଁ କଣ ଭଲଛି କଣ ଭଲଛି ତା କଥା ହଁ ହଁ ମୁଁ ଗୋଟେ ହଉଛି। ଲୁୋକାତ ହିସାବରେ କ'ଣ ଗୋଟେ ଭୁଲ୍ କରିଥିବି।
ନା ନା ଏମିତି ବି ହେଇଥାଏ କ'ଣ କି ମାନେ କିଛି କିଛି ଗୋଟେ ଆହୁରି ବଡ ହବାର ଥିଲା ଏଟା ଛୋଟରେ ହେଇଯାଇଛି। ଏଇଟା ହିଁ ଭାବିନିଇକି ଆଗକୁ ବଢ଼େଇବାଟା ଭଲ ହେବ। ମାନେ ଭଗବାନ ବି ଅଛନ୍ତି ନା କିଛି ଗୋଟେ ଆମର ଥିବ ଯେୋଉଟା କି ଆମର ଭୋଗିବାର ଥିଲା ତ ସେଇଟା ବହୁତ ବଡ ନ ହେଇକି ଚୋ ସେତାରେ କଟିଗଲା ତ ସେଇଟା ଭାବିକି ଯଦି ଆଗକୁ ଗେଟେ ଭଲ କାହିଁକି ସେହି କଥା ଯେଦି ରହିଯିବେତାହେଲେ ମନ ଭିତରେ ବି ଗୋଟେ ଆସିଯିବ ଯେ ନାଇଁ ମୁଁ ବୋଧେ କାର କ'ଣ କରିଛି ସେଇଥିପାଇଁ ହେଇଛି ସେଇଥିପାଇଁ ହେଇଛି। ଏମିତି ଭାବିଲେ
ମୁଁ କିନ୍ତସେତେବେଳେ ଟିକେ ଅଧିକ ହଁ ଟିକେ ଅଧିକ ସେଣ୍ଟିମେଣ୍ଟି ହେଇଯାଇଥିଲି। ଆଉ ମୁଁ ଯେତେବେଳେ ବେଡି ଥିଲି କାରଣ ଆମ ଅ ସେଏମିତି ନାହାନ୍ତି ନା ବୋଉ ବି ବେସ୍ତ ବାକି ବେଝିବି ଘରେ ବାପା ଅଛନ୍ତି। ସବୁ ମୁଁ ସାନ ଭାଇର ଆଉ ମୋର ହସ୍ପିଟାଲ ନାହାନ୍ତି। ହସ୍ପିଟାଲ ବ୍ରଡେ ଖାଲିସିଟାଚାର ସବୁବେଳେ ଏଜେସନ ହଁ ଦେଅତି ମାଇଣ୍ଡ ଏମିତି ଆସିଲା ଗୋଟେ ଚେଆର ହେଠି ଖାଲି ନଥିବ। ବହୁତ ପ୍ରୋବ୍ଲେମି ହଉଥିବନା ମତେ ହସିଲା କହିଲା ଭାଇ କାଇହିଁ ତ ଭାବୁଛ ମୁଁ ନା ନା ଭାବୁନି। ତମେ ଗୋଟେ କଥା କହିଲ କେମିତି ସବୁ ସିଚୁଚନ ସବୁ କହିଲା ହଁ ସେଇଟା ତ ସତ କଥା କ'ଣ କରିବା? ହଁ ମୁଁଁ ପ୍ରାକ୍ଟଲ ଲାଇପି ରିଟର୍ନ ପଳିଇ ଆସି କେତୁମୁଁ ଗୋଟେ ଏ ଦେଖ ଏଇ ସବୁ ଜିନିଷ ଗୋଟି କେମତି କାରଣ ମୁଁ ଫାଟ୍ର ଯେତେବେଳେ ହେଲା। ମୁଁ କାଜୁଆଲିଟିକି ପଳେଇଲା ହୋଉଚି ବେଶୀ ଦୂର କାଜୁଆଲିଟିକି ପଳଲା ପରେ ସେଠି ହୋଉଚି ଯୋଉ ସବୁ ସି ସିଚୁଏସନ ଗୁଡାକୁ ଦେଖିଲି କିନ୍ତୁ ଗୋଟେ ଏଁ ଅଁ ମାନେ ଆକଚୋଲି ଲାଆ ଯେମିତି ଜୀବନକୁ ଜାଣିବାର ଅଛି ତାହେଲେ କୌଣସି ହସ୍ପିଟାଲ ଆମେ ଯୋଉ ଏମରଜେନ୍ସି ୱାର୍ଡକୁୁ ଯିବ ଦେଖିବ ଜୀବନ ଟା ଆକ୍ଚୁଆଲି କ'ଣ? ଜୀବନ୍ ପାଇଁ ମଣିଷ କେତେ ସଂଘର୍ଷ
ହଁ ସେଇଟା ମୁଁ ଦେଖିଚି ମୋ ମୋଉସାଙ୍କର ଯେତେବେଳେ ଦେହ ଖରାପ ଥିଲା ସିଏ ବି ଏତ୍ ମାନେ ଏଠି ଆମର ଆଡ଼ମିସନ ହେଇଥିଲେ। ସେଠି ହେଲା ବୋଧେ ପନ୍ଦର ଦିନ ଭଳିଆ ସେ ରହିଚନ୍ତି ତ ମୁଁ ଯାଇଁକି ତାଙ୍କ ପାଖରେ ଆ ଆଠ ଦିନ ଆଠ ନଅ ଦିନ ତାଙ୍କ ପାଖରେ ରହିଚି ମାନେ ତାଙ୍କ ତାଙ୍କର ବି ହେଲା ଯୋଉ ପୁଅ ନାହାନ୍ତି ତା ଆଉ ତାଙ୍କ ଝିଅ ଯି ଯିଏ ବାହା ହେଇଯାଇଚନ୍ତି ସେ ଆଉ ଆସିପାରଲାନି ତ ମାନେ ତ କହିବାକୁ ଗଲେ ସ୍ ତାଙ୍କର ଯଦି କିଛି ଦରକାର ହୁଏ ସାଙ୍ଗେ ସାଙ୍ଗେ ମୋ ପାଖକୁ ଫୋନ୍ ଆସିବ। ହେ ଏମତି ଏମତି ହେଇଚି କଣ ହବ ମୁଁ ହେଠୁ କଣ କରେ ନା ଆଉ କିଛି ଉପାୟ ନାହିଁ ଯେହେତୁ ମାଉସୀ ଆଉ ବୋଉ ଭିତରେ ମୁଁ ସେମିତି କିଛି ଫରକ ଦେଖେନି। ସେମାନେ ଭାବନ୍ତି ଯେ ଇଏ ଗୋଟିଏ ମଣିଷ ଯେମତି ଆମ ପରିବାର ଯେ ମାନେ ତାଙ୍କ ପରିବାର ଯେମିତି ଚଳୁଚି ଆମ ପରିବାର ବି ସେମିତି ଚଳିବ। ମୁଁ ଯାଇ ତାଙ୍କ ପାଖରି ଥିଲେ ସିଏ ଯୋଉଠି ଥିଲେ ଯୋଉଟା ଆଡମିସନ ମାନେ ତାଙ୍କ ଦେହ ଏତେ ସିରି ଏସ୍ ହେଇଯାଇଥିଲା ମୁଁ ସେଇଠି ଦେଖିଲି ମାନେ ଯଦି ନିଜର ଲୋକ କେହି ନଥାନ୍ତି ମାନେ ସେଠି କେତେ ହଇରାଣ ହୋବୁ।
ହଁ। ସେଇ ଜିନିଷଟା ଆମେ ଏଇ ନିଜକୁ ଅ ଯେତେ ଅସୁସ୍ଥ ଦେଖୋଉଁ ସେତଳକୁ ହିଁ ଯାଏ। ସାନ ବଡ ସ୍ ସାର୍ କୁହନ୍ତି ଯେ ଆମୁକୁ ଜର ହେଲେ ବାପା ମାଆ ଆମର ସେବା ଶୁଶ୍ରାସା କରନ୍ତି। ସେ ଜର ଦି ଦିନରେ ଭଲ ହେଇଯାଏ ତାର ଆମେ ଜାଣିପାରୁନୁ ଏମତି ହେଇଯାଏ। ଯେତୋଳେ ଲଙ୍ଗ ଟର୍ମ ଟ୍ରିଟମେଣ୍ଟ ହୁଏ ସେତେବେଳେ ଜଣାପଡେ ଯେ ଫ୍ୟାମିଲି ଆକଚୋଲି କଣ?
ସେତୋଳେ ସେ ବି ମୋତେ ସେଇ କଥାଟା କହିଥିଲେ କହିଲେ କି ମାନେ ଏ ତୁ ଆମ ଝିଅ ନୁହଁ ବୋଲି ମୁଁ ସେଇଟା କେବେ ଭାବିନି ମୁଁ ଭାବେ କିି ତୁ ମୋର ହେଲା ବଡ଼ ଝିଅ ବୋଲିକି। ଉଁ କିନ୍ତୁ ସେ ସେଇଟା ଯେତୋଳେ କହିଲେ ଯଦି ଏଇନା ତୁ ନଥାନ୍ତୁ ତାହେଲେ ଆମେ ଏଇନା କଣ କରିଥାନ୍ତୁ ମୁଁ ସିଏ ଏତେ ଜିନିଷ ଜାଣିନାହାନ୍ତି ନା ଆଡ଼ମିସନ୍ ହବ କେମତି ହବ କଣ ହବ। ତାପରେ ତାଙ୍କ ଟ୍ରିଟମେଣ୍ଟ ଯୋଉ ଆସିବ କୋଉ ଡକ୍ଟର କଣ ତ ସିଏ ସେତୋଳେ ସେଇ କଥାଟା କହିଲେ ତ ମୁଁ ସେଇଆ ଭାବିଲି ଯେ ଗୋଟେ ମଣିଷ ଗୋଟେ ମଣିଷ ପାଇଁ କେ ତେ ଜରୁରୀ ଥାଏ।
ହଁ ମଣିଷ ମଣିଷ ପାଇଁ ଆ ବାସ୍ତବିତରେ ଜରୁରୀ। କାରଣ ମୁଁ ଥରେ ଆସୁଥିଲି ବାଇକରୁ ଅଁ ଗୋଟେ ଜାଗାରୁ ଆସୁଥିଲି ମୁଁ ଆଗରୁ ଜଣେ ମାନେ ବୟସ୍କ ଲୋକ ବୋଧେ ସେ ଘରୁକୁ ଫେରିବାରେ ଥିଲେ ବ୍ୟସ୍ତ ନା କଣ। ସେ ବାଇକ୍ ବୋହୁତ ସ୍ପିଡରେ ପଳେଇଲା ମୋ ସାଙ୍ଗର ମୋର ଆସଚୁ। ଆଉ ହୋଉଚି ସେ କଣ କଲା ସେ ବାଇକଟାକୁ ଗୋଟେ ମାନେ ଉ ଉ ମାନସିକ ଟିକେ ଦୁର୍ବଳ ସେ ଲୋକ ଜଣଙ୍କ ତାଙ୍କ ଦେହରେ ବାଡେଇ ଦେଇ ପଳଲା। କଲା ଯେତେଳେ ସେ ଲୋକଟା ହେଠୁ ପଡ଼ିଗଲା ମୁଁ ବାଇକଟା ବି ହେଠୁ ସ୍ପିଡ଼ି ଗଲି ମୋ ପାଟିରୁ ସ୍ଲାଙ୍ଗ ବାହାରିଗଲା। ଅବଶ୍ୟ ବାହାରି ଯିବ ସେ ସିଚୁଏସନଟା ସେଭଳିଆ ଥିଲା କଣ ନା ଗୋଟେ ମଣିଷ ହେଇ କି ଆଉ ଗୋଟେ ମଣିଷକୁ ତମେ କେମି ବାଡ଼େଇକି ପଳୋଉଚ। ତା କତିକି କହିଲା ଭାଇ ସରି ସେ ଭାବିଲା ବୋଧେ ଆମେ ପିଲାରା ଆସୁ ବାଡାବାଡି କରିବୁ କଣ କରିବୁ ନା ନା ମୁଁ ବିହେବ୍ ଖରାପ କରିବିିନେଇ ବାଟିରୁ ଖାଲି ଭାଷା ଆପଣ ପାଇଁ ଖରାପ ହାରିଗଲା କିନ୍ତୁ ହୋଉଚି ଆପଣ ତାକୁ ଆଗେ ଉଠାନ୍ତୁ ଆଗେ ତା କଥା ବୁଝନ୍ତୁ। ଆଉ ହୋଉଚି ସେ ଯୋଗୁ ତାର କିଛି କ୍ଷତି ହେଇନଥିଲା ସେ ତା ଫାମିଲି ନାହିଁ ପାଗଳ ବୋଲି ସିନା ସେ ରାସ୍ତା ଉପରେ ଆଉ ହୋଉଚି ପରିବାର ବିନା କିଛି ନାହିଁ ସତକଥା।
ଖୁସି ଲାଗିଲା ତମ ସହ କଥା ହେଇକି କେତେ କଥା ଜଣା ବି ପଡ଼ିଲା ଯାଇ ବିି ପାରୁଚେ ନେଇ ଦୁନିଆରେ ଏମିତି ଏମିତି ହଉଛି ବୋଲି ଧନ୍ୟବାଦ।
ଓକେ, ହଉ ଠିକ୍ ଅଛି। ରଖୁଛି ଆ?
ଆଜ୍ଞା।